ହ୍ୟାଲୋ, କଣ କରୁଚୁ?
ହେଲୋ।
ହ୍ୟାଲୋ।
କଂ କରୁଚୁକିଲୋ।
ଏ କହୁନୁ କଂ କିଛି।
କଣ ତ ନେଟ ପାଉ ନଥିବ ମୁଁ ତ କହୁଚି।
ତୋର ଦେଖିଛୁ ନେଟୱର୍କ ଠିକ ଅଛି।
ଦେଖିଚି ନେଟୱର୍କ ଅଛିଲୋ ଝିଅ ଫୁଲୁ। ଫାଇପି ଯି ଚାଲୁଚି।
କେଲାଣି।
ଫାଇଭ୍ ଜି ଚାଲୁଚି।
ସକାଳୁ ସକାଳୁ ସର୍ଭ ପ୍ରୋବ୍ଲେମ ଅଛି ସ ନ ଚେକ୍ କରି କର କରି ପକେଇଛି।
ହୁଁ ମୁଁ କେମିତି ଆଣିଲିବ ସର୍ଭ ପ୍ରୋବ୍ଲେମ୍ ଅଛି ବୋଲି।
ଗଲା ତୋର।
ମୋର କାଇଁ ଯିବ ମ। ଆଉ କଂ କରୁଚୁ?
ନା ଖାଲି ଧକ୍କାଉଛି ହେଲା ମୋ ଭଏସ ତୋତେ କ୍ଲିଆର ଶୁଣାଉଛି କି ନାଇଁ?
ହଁ। ହେଲୋ। ହାଲୋ
ହ୍ୟାଲୋ।
ହେଲୋ।
ହଁ ପ୍ରଶ ଶୁଣାଯାଉନି କିଛି। ହ୍ୟାଲୋ।
ହେଲୋ।
ହ୍ୟାଲୋ
ହାଲୋ
ସୁୁଭିଲା
ହାଲୋ
ହାଲୋ
ଦର୍ଶନ ପିଲା ବସି ଆସନ କଣ କରୁଛୁ?
ଏଇଠି ବଇଚି।
ବସିକି କଥା ହେଇଛନ୍ତି ଆଉ ତାର
କଣ କରୁଛ ଆଉ
ହ୍ୟାଲୋ
ହ୍ୟାଲୋ ହାଲୋ ହାଲୋ
ହାଲୋ
କିଏ ସେଆଡ଼େ ମେସେଜ୍ ଗଲା ହୁଁ ହୁଁ ବସିଛି ମଁ ଏଠି ଯୋଉ ଭାତ ବସେଇଛି। ଆଉ ତୁ କଣ କରୁଛୁ?
ଖାଇ ସାରିଲୁଣି।
ଆଜି କେତେ ସକାଳୁ ଉଠି ପଡିଲୁଣି। ରାତି ଶୋଇ ନଥିଲୁ ବୋଧେ ନାଇଁରେ ଖାଇନି ଗାଧି ସେଇଠି ଭାତ ବସେଇଛି ସେ ଝିଅ ଶୋଇଚି ଉ ଉଠିନି ଏତଳ ଯାଏ ଉଠି ଯାଇକି ଫାଷ୍ଟ ପାରା ଦେଖିଲା ତାପରେ ନାପୁଡ଼ିକ ଶୋଇପଡ଼ିଛି ଆସିକ ଆଉଥରେ ଆଉ।
ଏବେ ଶୁଭା ହେଲା
ତୁ କଣ ଖାଇଲୁଣି?
ମୁଁ ଖାଇଥିଲି ଭାତ ଡାଲି ଆଉ କଣ ଖାଇବା।
ଆଉ ବାବା ମା ହେରେକା ସମସ୍ତେ କଣ କରୁଛନ୍ତି।
ମା ଲାଗିଛି ବାରିପଟେ ଆମର ଯୋଉ ରୁଆରୁଇ ଚାଲିଛି ହେରା ଲାଗିଛି ବାବା ଏଇଠି ଅଛନ୍ତି ଆଉ
ରୋସେଇ ହେଲା ନା ନାଇ ତମର
ରୋଷ ରୋଷେଇ ହେଇନି। ଏବେ ଶୁଭା ହେଲା କ୍ଲିୟର।
ହୁଁ ଝିଅ କଣ ଟିଉସନ୍ ଯାଇଛି।
ଝିଅ ଟିଉସନ ଆମେ ଏନା ଯାଇଥିଲୁ ଚିକେନ ପାଇଁ ପିଣ୍ଟୁ ଭାଇ ମୋର ଏବେ ଆଉଛୁ
ଓହୋ ଆଜି କଣ ରୋଷେ ସେଇ ହବ ଘରେ
ହୁଁ ହାଲୋ ହାଲୋ
ଆମିଷ ନା ନିରାମିଷ। ଆଜି ଶୁକ୍ରବାର ତ ଆମିଷ ଫାମିଷ ହବ ବୋଧେ ଆଉ କଣ ଆଉ ମାଛ ନା ଚିକେନ ଆମର ଆଜି ଚିକେନ୍ ଆସିବ ବୋଧେ।
ହଁ ଚିକେନ ଆଉ କଣ ହବ ଖାଲି ଚିକେନ?
ଦେଖିବା କଣ ହବ ଆଉ? ଡାଲି ହବ ଚିକେନ ହବ ଆଉ କଣ ହବ ଆଉ ଝିଅ ତ ସେ ଚିକେନ ଅଳପଟିକେ କଣ ଖାଉଛି। ଆଉ ଅଛି ଆମ୍ବ ଖଟା କରାଯାଇଥିଲା ଅଛି କୁଡ଼ି ଅଛି ସାଲଡ଼ ଫାଲଡ଼ କରିଦେଲେ ହବ ପାପଡ଼ ବି ହେ ଥୁଆ ହେଇଛି ଛଣା ହବ ବୋଲି ଛାଣ ହବ ଯଦି କହିବା ବଲେ ଦେଖିଆ
ନା ପାଇବୁନି। ତିନଟା ହେଇ ଯାଉଛି ନହେଲେ ନାଇଁ କିଏ ଆଇପାରିବ ଯେ ତୁ ଗାଁକୁ ଆଇବୁନି?
ତୋର ଇଏ ନାଁ କେବେ ଲେଖାହଉଛି?
ଆମର ଆର ମାସରେ ଯାଇକି ଆର ମାସରେ
ଏ ଯୋଉ ଯୋଉ ଦିନ ନା ଲେଖାହବ ହେଇ ଦିନ ଏକା ଡ୍ରେସ କପଡ଼ା ଦଉଛନ୍ତି ନା ଆଉ କୋଉ ଦିନ ଦେବେ।
ଦଉସନ୍ତି ଡ୍ରେସ୍ କପଡ଼ା ଆର ମାସରେ ଆଡ଼ମିସନ୍ ସରିଲେ ଦେବେ ଆଉ।
ଓହୋ ହ।
ଆଉ କଲେଜ ଆଡମିଶନ ତ ସାତ ହଜାର କରିଦେଇଛନ୍ତି ଆଉ। ତମ ଆଡେ କେତେ ଆଡମିସନ ଅଛି ମଧ୍ୟଖଣ୍ଡ କଲେଜ?
ସାତ ହଜାର ହେଲାଏବେ।
ହୁଁ ସାତ ହଜାର ହଜାର ଏବେ
ମୁଁ ହେରା କହିପାରିବିନି ଜାଣିନି। ମୁଁ ଏଇ ପିଲା ହହାକୁ ପଚାରନି କିଏ କିଏ କେଆଣି ଏକ୍ଜାମ ଦେଇଥିଲା ଏଇ ସାହିରେ ମୁଁ ଜାଣିନି କି ପଚାରିନି କେବେ।
ମୋ ସାଙ୍ଗର ଦି ତିନି ଜଣ ଅଛନ୍ତି ତମ ସାହିପଟେ ରହୁସନ୍ତି।
ଦେଖିଆ ଆଙ୍କୁ ପଚାରିବା ଆଉ।
ସେ ତ ନୂଆ ଗାଁ ରେ ପଢିବାକୁ କହୁଥିଲେ ମଧ୍ୟ ଘଣ୍ଟାରେ ମନା କରୁଛନ୍ତି।
ତୋ ସାଙ୍ଗ?
ହଁ।
ଓହୋ ସେ କଣ ନୂଆ ଗାଁରେ ତାଙ୍କର କିଏ ବନ୍ଧୁବାନ୍ଧବ ଅଛନ୍ତି କି ନା କୋଉଠି ରହିକି
ଏ ପଞ୍ଚାୟତ ସାଇଡ ଯୋଉପଟେ ସେପଟେ ରହୁଛନ୍ତି ଆମେ ଦି ଜଣ ସାଙ୍ଗ ତା ସେ ନଛିଆରେ ହଷ୍ଟେଲ ରେ ରହି ପଡୁଥିଲା ବ।
ଆମ ସାହିରେ?
ନଛଆରେ ହଷ୍ଟେଲ ରହିି ପଡୁଥିଲା। ପ୍ରାୟେ ଦଶମ ପରୀକ୍ଷା ଦେଇଥିଲେ ତମ ପଞ୍ଚାୟତ ସାହିପଟେ ରହୁସନ୍ତି।
ଓହୋ ହ ନଛ ସାରଙ୍କ ପିଲା।
ହୁଁ।
ହଷ୍ଟେଲ ରେ ରହିକି ପଡୁଥିଲେ ନା କଣ?
ହଁ ହଷ୍ଟେଲରେ ରହି ପଡୁଥିଲା ଆଉ କଣ କରିଆ। ଆଉ ମଧ୍ୟ ଖଣ୍ଡରୋକ ଲୋକ ନୁଆଗାଁ ଯିବା ଆସିବା କରିଥାନ୍ତେ।
ଓହୋ ହୋ ତାହେଲେ ତାହେଲେ ହେରା ଧୋବା ସାହି ପିଲାପଟ ହେଇଥିବ କଣ ପଞ୍ଚାୟତ ଆଡେ ତ ଧୋବା ସାହି।
ନାଇ ନାଇଁ ଧୋବା ସାହି ନୁହଁ ତାଙ୍କର ଚଷାଘର।
ଧୁବା ସାଇଟା। ହଁ।
ସେ କହୁଥିଲା ତାଙ୍କର ମନ୍ଦିର ସାହି ବୋଲି।
ହଁ ଚଷାଘର ଅଛନ୍ତି ଜେ ହେଇଠି ପଚାୟତ। ପଞ୍ଚାୟତ ପାଖରେ ସେ ବିଉଟି ଅଜାଘର ନାଁ ହେଠିକି ନା? ହେଇ ପାଖାପାଖି ହେଇଥବ ବଧେ ଆଉ।
ହୁଁ।
ଆଉ କଣ ଖାଇଲୁଣି ତୁ?
ଯୋଉ ପାଳ ଭଉଣୀ ବାହା ହେଇନି ଏଇ ପାଖାପାଖି?
ଦେ ଝିଅ ଉଠିଲେ ତାକୁ ତାର ପୁଣି କାମ ଗୁଡ଼ା ଅଛି ସେ ଉଠିଲେ ତାକୁ ପୁଣି ବ୍ରସ୍ ଫ୍ରସ୍ କରାହବ ତାକୁ ଖୁଆହବ ପ୍ୟାନ୍ ଛାଡ ପିନ୍ଧା ହବ ତେଲ ଫେଲ ଲଗାହବ ତାର ବହୁତ କାମ।
ଉଠିନି କିି ଏବେ ଯାଇଁ ଏ ଆ କେତେ ଶୋଉଚି ବ?
ଓହୋ ହଁ। ଆରେ ଉଠିଥିଲା ତାକୁ ସକାଳୁ କଁ ହେଇଚି କଇଲ ଜବସ୍ତି ଉଠେଇକି ନେଇଗଲେ ପାରା ଦେଖିବାକୁ ଚାଉଳ ଦବାକୁ ପାରାକୁ ତାପରେ ସେ ନିଦ ଠିକ୍ ରେ ଭାଙ୍ଗି ନଥିଲା ତ ଆସିକି ପୁଣି ମୋ ପାଖରେ ଶୋଇ ପଇଲା। ଆଉ ଟିକେ ହେଲେ ଉଠିବ ଉଠିଲେ ହେଠୁ ବ୍ରସ ବ୍ରସ୍ କରିକି ପ୍ୟାନ୍ ଛାଡ଼ଗା ପନ୍ଧିକି ଖାଇକି ହେଠୁ ବଲିବ ଆଉ ଖେଳିବା ଯାଇକି ଆଉ।
ରାତିରେ ଶୋଇ ନଥିଲା କି ଆଉ ବେ ସକାଳୁ ଶୋଇ ପଡ଼ଚି?
ଟିଲାଣି ଡାଲି ଆମର କାଲି ହେଇଥିଲା ରାତିରେ ହରଡ଼କୁ ବୁ ବୁଟ ଜାଇ ମିକ୍ସ ଡାଲମା ହେଇଥିଲା।
ହୁଁ
ଅ ହେଇ ଅ ଚି ଏଉଡା ସବୁ ଗରମ କରାହେଇଯିବ ଆଉ ଚିକେନ ହୁଆ କଁ କରାହବ ଆଉ।
ତ ଆସେ ହାରି ଆ
ମା ଆକା କଁ କରୁଛନ୍ତି ବାବା ମା ଆକା କଁ କରୁଛନ୍ତି?
ସମସ୍ତେ ଏଠି ଅଛନ୍ତି ଯିଏ ଯାହା କାମରେ ଆଉ।
ଶୋଇଲା ଏଳୁକୁ ଲେଟ୍ ହେଲାଣି।
ଉଁ? ଆଉ ଭାଇନା କଁ କରୁଛନ୍ତି?
ଆରେ ସେ ପିଣ୍ଟୁ ଭାଇ ଫୋନ୍ କରିଥିଲା ଯେ କଁ ଆମ ଅପାର ଦେହ ଭଲ ନାହିଁ ଯିବାକୁ। ଭାଇନା ଶୋଇଛନ୍ତି ମ। ପିଣ୍ଟୁ ଭାଇ ଫୋନ୍ କରିଥିଲା ଏ ନି ଭାଇନାଙ୍କୁ କଲା ଅପା ରୋଷେଇ କରିପାରୁନି ଆସିବାକୁ ଯେ କଁ କହୁଛ କହିଲେ କେଆଣି ମୁଁ ଆଉ ଜାଣିନି ହଁ କଲେ କି ନାହିଁ କଲେ। ହଁ କଲେ ଯିବି ନହେଲେ ନାଇଁ ଆଉ।
ଆଜି ଅଫିସ୍ ନାଇଁ କି ଟାଇମ୍ ତ ହେଲାଣି ଡେରି ହବଣି?
ଅଫିସ୍ ଅଛି ଦଶଟାରେ ଯିବେ ଅଫିସ୍ ମ ଏଇନି କଁ ଗଲେଣି? ଦଶଟା ଟାଇମ୍ ରେ ଅଫିସ୍।
ଏବେ କାମ ହ
ନାଇଁ ମ ଦଶଟା ଅଳୁକୁ ଅଫିସ୍ ତ ଏଇ ସାଢ଼େ ନଅଟା ଅଳୁ ଗାଧଉଛନ୍ତି ଯିବେ ଅଫିସିକୁୁ ଆଉ।
ହୁଁ
ହାଁ ହଁ। ନାଇଁ ମ କାମ ହଉଚି ପେର୍ ପଡ଼ି ସବୁ ପେଣ୍ଟିଙ୍ଗ୍ ପଡ଼ିଚି କାମ ଉଡା ହେଇ କାମ ଉରା ହଉଚି ଆଉ। ଆଉ ଆ ଏବେ କାମ ସବୁ ସାରି ଦେଇଛନ୍ତି ଖାଲି ପୁରୁଣା କାମ ଯୋଉରା ଅଛି ହେରା ଚାଲଚି। କାମ କରା ହଉଚି ଆଉ।
ଓହୋ।
ଆ ଏଇ ତାଙ୍କର ଭୋଜି ଭାତ ହଉଥୁଲା ଏବେ ଯୋଉ ତାଙ୍କ ଅଫିସ୍ ଯୋଉ ହୁମ ହକା ହଉଥୁଲା ଯେ ଭୋଜି ହକା ହେଇଥିଲା ଏବେ ପଅରଦିନ।
ହଁ।
କଣ?
ହୋମ ଏଇ ଦିନ ହୋମ କଁ ବ?
ମୁଁ ଜାଣିନି।
ନାଁ ନୂଆ ଅଫିସ୍ ଯୋଉ ହେଟା ଖୋଲା ହେଲା?
କିଏ କରିଚି? ହଁ କାଲି ଅତା ଯୋଉ ଗାରୁ କାଲି ହଁ ହଁ ହଁ।
ତାମ ନାଦେଇକି କିଏକିଲୋ ପାଟି ହଉଛି ଶୁଭା ଯାଉଛି ତା ପାଟି।
କି କଣ ଖେଳା ଖେଳି ଅଛିନା କଣ କ୍ରିକେଟ ଫିକେଟ?
ଏବେ ନାଇଁ ଯାଇକି ଆର ମାସରେ ରାତିରେ ହବ ନାଇଟ ଟୁନାମେଣ୍ଟ।
ହଁ ଏଇଠି ଏପଟେ ଗଲେତ
ଓହୋ।
ଓହୋ ହୋ ଓହୋ।
ହଉ ରଖିଦଉଛି।